ହ୍ୟାଲୋ ହଁ ବିଷ୍ମଳା।
ହଁ ଶୁଣା ଗଲା।
ଏଟା ତ କେଡେ ସୁନ୍ଦର ଶୁବୁଚି ସେଟା କଣ ଶୁଭୁ ନଥିଲା ତୋର?
କେ ଜାଣି ମୋର ତ ପୁରା ଫାଇଭ୍ ଜି ନେଟୱାର୍କ୍ ଦେଖଉଛି ଛାତ ଉପରେ?
କିଛି ବି ଶୁଣାଗଲାନି ସେଟାଁ। ଉଁ କି ଚୁଁ କିଛି କିଛି ବି ଶୁଣାଗଲାନି।
ରିଙ୍ଗିଂ ମୋର ତୁ ମାନେ ଉଠେଇଲୁ ହିଁ ନାଇଁ? ସେ କନ୍ଦି ଲେଖିକି ରଖେ। ନା ଏପଟୁ କିନ୍ତୁ ଦେଖେଇଲାନି ଉଠେଇବାର।
ନେଟୱାର୍କ ଇଏ ହେଲେ ହିଁ ହବ ବୁଲୁଥିଲେ। ହ୍ୟାଲୋ ପାଞ୍ଚଟା ହେଲା କଲ୍।
ନା ହେଇନି ଏଇଟା ଗୋଟେ ଲାଷ୍ଟ ହେଲେ ହେଇଯିବ।
ହଁ ପରେ କ୍ଲିକ କରିଦବୁ ଆଉ। କଣ କରୁଛୁ?
ବସିଛି ଛାତ ଉପରେ।
ହଁ ଖାଇଲୁଣି?
ନା ଆଜି ଖାଇବାର ନାହିଁ।
ହଁ ଖାଇବୁ ନାଇଁ ତମର କେତେଦିନ ପରେ ଖାଆନ୍ତି କି?
ବୋଧେ କାଲି କିମ୍ବା ମୁଁ ଜାଣନି ଠିକ ସେ? ଯୋଉ ଦିନ ହେଇଥାଏ କିନ୍ତୁ ସେଇଦିନ ଖାଆନ୍ତନି।
ସେଇଦିନ?
ସେଇଦିନ ଖାଆନ୍ତିନି।
ହୁଁ ଆମର ଦି ଦିନ ଯାଏ।
ମୁଁ ଜାଣିନି ଆମର ବି ଦି ଦିନ ପାଇଁ ଥିବ ବୋଧେ ନିୟମ। କହୁଜନ୍ ଜେତେପର୍ଯ୍ୟନ୍ତ କିନ୍ତୁ ମୁଁ ଯେ ଏଠି ହଷ୍ଟେଲ ରହିଛି କି ବାଇର ମୋତେ କହିଦିଅନ୍ତି ଯୋଉ ଦିନ ଥିବ ସେଦିନ ଖାଇବୁନି।
ପ ମ ବହୁତ ମ କଣ କହିଲ ଆଉଥରେ କ।
କଣ ରୋଷେଇ କରୁଥିଲୁ?
ରୋଷେଇ ଆଜି ସାଧା ଖାଇଲି ତ ସେଇ ସୋୟାବିନ୍ ଭାଜିଲି ଟିକେ ସେ ରଜନା ସୋୟାବିନ ତତେ ଯୋଉ ଆଣି ଦେଇେଇଥିଲି ସେଇଟା।
ଓହୋ।
ହୁଁ।
ହୁଁ।
ନେଲେ ଏବେ ଆଉ କିଛି ଖାଇବୁନି ନାଇଁ କି।
ନା ନା ମାଛ ଦିନ ବେଳେ କରିଥିଲି ସବୁ ଫୋପାଡ଼ିଲି ଏବେ।
କେତେ?
ଦିଟା ମାଛ ପିସ୍ କେଜିଏ ଆଣିଥିଲି ସକାଳେ। ଦିଟା ମାଛ ବି ଫୋପାଡିଲି ଆଉ ବାକି ଘରକୁ ନେଇ ଯାଇଥିଲେ। ସେ ସବୁ ଦେଇ ସେ ସବୁ ଦେଇ ଦେଇଥିଲେ ଆଉ ଅଧା ଖାଇଥିଲେ।
ହୁଁ।
ଆଉ ଚିଙ୍ଗୁଡି ଶୁଖ ଚିଙ୍ଗୁଡି ଶୁଖଆ ଵି ଭାଜି ଥିଲେ ସେଟା ଫୋପାଡ଼ିଲେ।
ହଁ କଣ କରିବୁ ଆଉ ବାଧ୍ୟ ପଡେଇବା ପାଇଁ ଆଉ।
ହଁ ଭାତ ଫାତ ସବୁ ଭପାଡିଲ ଆଉ ଘ କୁ ଯାଇଛନ୍ତି ସେମାନେ ମତେ ବି କହୁଥିଲେ ଯେ ମୁଁ କେମିତି ଯିବି ଏଠି ବାଇକ ଫାଇକ କିଛି ନାହିଁ।
ଦେ ମୋ ମୋବାଇଲ ନରେ ଆପଣି ନେଇଛି ପୁରା
ବାପା ନେଇକି ଯାଇଛନ୍ତି।
ହଁ କେତେବେଳେ ସେମାନେ ସବୁ ସାଙ୍ଗର କାମ ସରିଲାଣି।
କହିବେ କହିଲେ ମୁଁ ଗାଧେଇତେ ମାନେ ଠିକ ଟାଇମରେ ମାନେ ହଉଛି କଲ କରିବେ। ଏବେ ନୁହେଁ କଲ କରିବେ କହିଛନ୍ତି ପାଖାପାଖି ଦଶଟା ବାଜିଯିବ ବୋଧେ।
ହ।
ସେମାନେ ଯାଇଛନ୍ତି କେତେ ଜଣ କଲେଜକୁ ମତେ କହୁଥିଲ ସେଏ। ସେ ଶ୍ରଦ୍ଧାଙ୍କର ଆମର
ହଉ ମିଶେଇ ହେଇ ଗଲେ
ଶ୍ରଦ୍ଧା ଘର ଛୁଆ ଗୁଡା ତାଙ୍କର ତିନି ଜଣ। ଆଉ ହଉଛି ଆମର ଇଏର କଣ କି ସେ ପ୍ରଭା ବ୍ରଜରଞ୍ଜିତ ଯାଇଥିବ କି ନାଇଁ ମୁଁ ପଚାରିନି। ତାର କହୁଥିଲା ସିଏ ଆଉ ଶ୍ରଦ୍ଧା ଘର ତାଙ୍କର ତିନି ଜଣ ଯିବେ ବୋଲି।
ହଁ ହଁ ହଁ। ହଁ ଯାଆନ୍ତୁ ସେମାନଙ୍କୁ ପଚାରି ଦିଏ କାଲି କଣ ହଉଛି ନହେଲେ ଆମେ ସେଇ ହିସାବରେ ଯିବା ଆଉ।
ହୁଁ ସିଏ କହୁଥିଲା ଯେ ଆମର କଲେଜ ଲିଭିଙ୍ଗ ସଟିଫିକେଟ ସେଇଟାକୁ ଦି ଦିନରେ ମିଳିଯିବ। ଆଉ ଆଉ ଆମର ମାଇଗ୍ରେସନ ସାଟିପି ସେଟା ମାୟୀଗ୍ରେସନ ସାଠିପିକେଟ ଟା ହଉଛି ପାଞ୍ଚ ଦିନ ଭିତରେ। ତିନ ମାନେ ତିନ ଚାରି ଚାରି ଦିନ। କିନ୍ତୁ ଆମକୁ ତ ଜଗତେ ପଡିବ। ନାଁ ନାଁ ସେବୁ
କେତେ ଦିନି ରହିବାକୁ ପଡିବ। ପଡିବ।
ଆମକୁ ମାରସିଟି ଟା ହିଁ ଆଣିବା ହେଲେ ଗୋଟେ ଦିନ ରେ ନେଇ ଆସିବା।
ସିଲିସି ପାଇଁ ଆଉ ଗୋଟେ ଦିନ?
ନା ନା ମାରସିଟି ଟା ନେଇ ପଳି ଆସିବା।
ହଁ ଯେ। ସିଏଲେସେ ଆଣିବାକୁ ଗଲେ ଆଉ ଗୋଟେ ଦିନ ସବୁ ଜାଗ ତ ଗୋଟେ ଥରେ ଦିଅନ୍ତି। ସେଥିପାଇଁ ମୁଁ କହୁଛି ଟିକେ ଲେଟେ ରେ ଯିବା ନା କଣ କହୁଛୁ? ନା ସବୁବେଳେ ଗଲେ ଏମିତି ଏକା।
ମୁଁ ଭାବୁ ମୁଁ ଭାବୁଛି ସିଏ ମତେ କଣ କହିଲା କି ତିରିଶି ତାରିଖ ଦିନ ଲାଷ୍ଟ ଯୋଉ ଅଛି ରିଆ ଆମର ପୁଣି ଥରେ। ପରୀକ୍ଷା ଦେଇ ପରୀକ୍ଷା ନୁହେଁ। ପୁଣି ଥରେ। ଯୋଗାଯୋଗ କରିପାରିବୁ ଇ ପାଇଁ। ଆମର
ନାଇଁ ନାଇଁ ଆଉ ଗୋଟେ ଏବେ ଅଛି ପରା ଆଉଥରେ ପୁଣି ଥରେ ସିକ୍ସି ସେମିଷ୍ଟାର ଦେବା ପାଇଁ?
ହଁ ହଁ।
ବୋଧେ ସେଇଟା ହେଲା ପରେ। ଭଲରେ କରିବେ।
ହୁଁ ହୁଁ। ସେଇଟା ହେଲା ପରେ ତୋର। ଏ ସ୍ତର କିଛି ଅଧିକା ମାର୍କ ମିଳିଯିବ।
କାହିଁକି?
କି ଦେଲୁ? ଯଦି ନଥିବ ସେତିକି। ଯେମିତି ଆମର ଦିଦି କହୁଥିଲେ। ତାଙ୍କର କମ୍ ଅଛି।
ହଁ। ଯେ ଦେ ଦେଇ ନଥିବ ସେମାନେ ସିନା ଦେଇପାରିବେ ଦେବା ଲୋକ ପୁଣି ଥରେ କେମିତି ଦେବେ?
ସିଏ ତ ଲେଖିଛନ୍ତି ସେ ପ ପଟ ରେ। କାଗଜ ନେଖାହେଇଛି। କି?
ଆଜ୍ଞା ଶୁଣା ଯାଉନି?
ଆରେ ଆରେ ପେପରେ ଲେଖା ଅଛି କି? ଯୋଉନାଏ ପଁ ଯୋଉମାନେ ଭାବୁ ଅଛନ୍ତି କି ତାଙ୍କର କମ୍ ଅଛି? ତାହେଲେ ସେମାନେ ଆଉ ଥରେ ଆବେଦନ କରିପାରିବେ।
ଓହୋ ସେମିତି ତାହେଲେ।
ହଁ। ମୁଁ ଯେତିକି ଭାବରେ ବୁଝିପାରୁନି ସେମିତି କି।
ଦେଇଦେ ଆଉଥରେ ତ ଅଧିକା ଆଇିବ ସାତଶହ ଆଠ ଶହ ଆଉ।
କିନ୍ତୁ ସେ ଡାର୍ଜନ କୁ ପଚାରିଲୁ ତୁ ସିଏ କହିଲା ଯେ ରିଙ୍କୁ କହିଛି ଯେ ସେଇଦିନ ପରଠୁ ଯୋଉ ମାନଙ୍କର ନେଇନ ଥିଲୁ ସେମାନଙ୍କର ଠିକି କରିଦିଆଯାଇଥିବ। ତ ସେଇ ପାଇଁ ମୁଁ ଭାବୁଛି ସିଏ ତାରିଖ୍ ପରେ ଗଲେ ବି ଚଳିବ।
ସେଇଟା ତ ରିଙ୍କୁ ତ ସେଦିନ କହିଲା।
କାମ ଟା ଆମର ସରିଯାଉ। ଆମ କାମଟା ବି ସଜ ମୁଁ ଭାବିଲି ସେଇ ସାତ ଆଠ ନଅ ଆଡେ ଗଲେ ହବ।
ହଁ ସେମିତି ହେଲେ ତ ଆହୁରି ବଢିଆ କଣ କହୁଛି ଯିବା ସେତେବେଳେ?
ହଁ ମୁଁ ଦେଖୁଥିଲି କାଲି ଆମର ଇଏ ଟା ଓଡିଆ କ୍ୟାଲେଣ୍ଡର ଟା। ଦେଖୁଥିଲି ସେଠାରେ ଠିକ ଟାଇ ସମୟ ଅଛି ମଙ୍ଗଳବାର। ସାତ ତାରିଖ ବୋଧେ ମଙ୍ଗଳବାର।
ମଙ୍ଗଳବାର ପାଖାପୁଖି ଗଲେ ମଙ୍ଗଳବାର ବୁଧବାର। ଗୁରୁବାର। ହଁ ତୋର ବି କାମୋ ସରିଯାଇଥିବ ପାଖାପାଖି କିଛିଟା।
ସେତେବେଳୁ ସରିଯିବ ପୁରା କାମ ଲାଗଛି।
ହଁ।
ହେଲେ ସେତେବେଳେ ଯିବା?
ହଁ ସେତେବେଳେ ହିଁ ଯିବା ମୁଁ ଟିକେଟ କାଟିଦେବି ଆଜି। ସାତ ତାରିଖ ମୁଁ ତତେ ଜଣେଇବି କେତେ ତାରିଖ ସାତ ତାରିଖ ଭାବୁଛି ମଙ୍ଗ ଉଁ ସାତ ଆଠ ନ ଆଡେ। ତା ଜନ ବି ଯାଇନି କହିଲା ସିଏ ବି କେବେ ଗୋଟେ ଯିବ ଡ଼େରିରେ। ଏ ସିଏ ନଗଲେ ତ ରୂପାଲି ବି ଯାଇନଥିବ। ନିହାତି ମତେ ଲାଗୁଛି ଅ ଆମେ ହିଁ ଏକା ନୁହେଁ ଯେଡ ଯିବା ବୋଲି ଅଛନ୍ତି ପିଲା ଡେରିରେ ଯିବେ।
ଆ ଏ ଅଛନ୍ତି ବା ଆଣିବେ ସବୁ ଲେଟ ଲେଟ ରେ ଯାଇକି। ହାଲୋ!
ହଁ।
ହାଲୋ!
ହଁ ଶୁଣା ଯାଉଛି।
ମୁଁ କହିଲି ଅଛନ୍ତି ଆହୁରି ଲେଟ୍ ଲେଟରେ ଯାଇକି ଆଣିବେ।
ହଁ ହଁ।
ହେଲେ ଏବେ ଆଉ କିଛି ଖାଇବୁନି ଜଳଖିଆ କିଛି?
ନା ନା ନା ନଥାଏ ବୋଧେ ସେମ୍ ତ ନିୟମ ଅଛି ଖିଆଯିବନି ଆଉ।
ହଁ ହଁ।
ସେ ଉ କଣ ହେଲା? ହଁ କରିଥିଲି ପଚାରୁଥିଲି ହଠାତ୍ ଏମତି ତଣ୍ଟୀ ବ ବ ବାନ୍ତି ଆଉ ନାକରୁ। ନାକରୁ ଇଏ ବାହାରିଲା ରକ୍ତ।
ହଠତ୍ ନା ଆଗରୁ କିଛି ଥିଲା ସେମିତି?
ନା କିଛି ଜଣା ପଡୁନି ପୁରା ଫିଟ୍ ମାନେ ପୁରା ଭଲ ଥିଲେ। ପୁରା ସୁସ୍ଥ ତାଙ୍କୁ ନିହାତି ସତେଇଶ ଅଠେଇଶି ବର୍ଷ ଆଡେ ହେଇଥିବ। ବାହା ବି ହେଇ ନଥିଲା।
ଆମ ପାଖା ପାଖି ତାହଲେ ନାଇଁ କି?
ହୁଁ, ମୋ ଠୁ ଟିକେ ବଡ ଆଉ। ଊ ଅଣତିରିଶ ପାଖାପାଖି ମୁଁ ଠିକ ସେ ଜାଣିନି ମତେ ଲାଗୁଛି ଅଣତିରିଶ ବୋଧେ ଥିଲା।
କେମତି ଏମିତି ହେଇଗଲା ଯେ?
ଯେତେ ପନ୍ତ ଆମର ଦୁର୍ଘଟଣା କିଛି ହବନି ମୁଣ୍ଡରେ କିଛି ମାନେ ହଠାତ ବାଜିବନି ସେମିତି କିଛି ତ ସେମିତି ହବାଟା ବହୁତ କମ ଇଏ।
ହଁ ପରା ହଉ ତାହେଲେ ତୁ ଯାଇକି ଗାଧେଇ ପାଧା କର ରହୁଛି ତାହେଲେ ଆଉ। ହାଲୋ। ହାଲୋ।
ହଁ ହଁ। ହଁ ମ। ରହୁଲି। ହ୍ୟାଲୋ ହଉ ହଉ।
ହ